ହଁ ଶୁଭ ସନ୍ଧ୍ୟା।
ହଁ।
କଣ କରୁଚନ୍ତି?
ନାଇଁ ବସିଥିଲି ଏଠି ପୁଅ ପଢୁଥିଲା।
ହୁଁ କୋଚିଂ ଯାଉନାହାନ୍ତି କି?
ନାଇ ନାଇଁ ଏବେ ମୁଁ ତାକୁ ଘରେ ପଢଉଚି ହଁ ହଁ। ପୁଅ ଘର ଅଛି। ନା ଏତେ ଜଲ୍ଦି ନାଇଁ ପୁଅକୁ ପଢଉଥିଲି ବା।
ଆଉ ତମେ କଣ କରୁଚ?
ହ୍ୟାଲୋ।
ହ୍ୟାଲୋ ହଁ ମୁଁ କହିଲି ତମେ କଣ କରୁଚ?
ମୁଁ ମୁ ବସିଚି ଏଇଠି।
ଓ ହଁ ପୁଅର ଏଟ ଷ୍ଟାଣ୍ଡାର୍ଡ ଟୁ ହେଲା।
ଆଉ କଣ ସାଉଣ୍ଡ କଣ ହଉଚି ତମ ସେପଟେ?
ସାଉଣ୍ଡ ହୋଉଚି?
ହଁ ହଁ ଏବେ ହେଲା।
ହ। ହ୍ୟାଲୋ।
ହଁ।
ଶୁବିଲା?
ସାଉଣ୍ଡସ୍ ନାଇଁ ମାନେ ଖଡ୍ ଖଡ୍ ଧଡ୍ ଧଡ୍ ସାଉଣ୍ଡ ହଉଚି ଏମତି।
ଗୋଟେ ମନିଟ୍ ରୁହନ୍ତୁ। ହଁ କୁହନ୍ତୁ।
ହଁ କଣ କହିଲେ ହଁ ଚଳିବ।
ମୁଁ କହିଲି କଣ ଆଜି ରୋଷେଇ ରାତିରେ ଆଉ? ନା ସକାଳେ ଯାହା ହେଇଥିଲା କଣ କହନ୍ତି।
ହଁ ନାଇଁ ଦି ପହରେ କରିଥିଲି। ହଜବେଣ୍ଡ୍ ତ ଆସିନଥିଲେ ଖାଇବି ଆଉ ସେଟା ଅଛି। ଆଉ ଖାଲି ରୁଟି କରିଦେଲେ ଖାଇବୁ ଆଉ।
ହୁଁ। ଆଉ ସାର୍ କଣ କରୁଚନ୍ତି? ଜବ୍ ଫବ୍ କରୁଛନ୍ତି ନା କଣ?
ହଁ ଜବ୍ କରନ୍ତି। ଗମେଣ୍ଟ ନା ପ୍ରାଇଭେଟ୍ ଆଉ।
ହୁଁ ଜବ୍ କଣ କରନ୍ତି?
ଆଉ କଣ କହିଲେ?
ମୁଁ କହିଲି କୋଉ ଉପରେ ଜବ୍ କରନ୍ତି? ମାନେ।
ଏଇ ବଜାଜରେ।
ବାଜାଜ୍ ହଁ।
ହୁଁ ହୁଁ ସେଥିରେ ଅଛନ୍ତି।
ବାଜାଜ ଫାଇନାନ୍ସ୍ ନା ନା ସେମତି ବାଜାଜ ମାନେ କମ।
ନାଇଁ ବାଜାଜ ନେଟ୍ୱାର୍କରେ ହଁ ହଁ କମ୍ପାନୀ ନେଟ୍ୱାର୍କରେ ଅଛନ୍ତି।
ହଁ କେତେଟାରୁ କେତେଟା କଣ ଡ୍ୟୁଟି?
ହୁଁ ଯାଆନ୍ତି ଆଟାରୁ ନାଇଁ ଆଟା ନାଇଁ ସରି ନଅଟା।
ସକାଳ ନଅଟା।
ନଅଟାରେ ଯାଆନ୍ତି। ହ।
ସକାଳ ନଅରୁ କଣ ଦିିନ ଯାକ କଣ ନଅ କଣ ଦି ପହର ଆସନ୍ତି ଖାଇବାକୁ ନା କେମିତି?
ଆଠଟାରେ ଆସନ୍ତି।
ହୁଁ।
ରାତି ଆଠଟାରେ ଆସନ୍ତି ଆଉ।
ହଁ।
କୋଉ ଦିନ କାମ ପଡିଲେ କୁଆଡେ ଯଦି ବାହାରକୁ ଯାଆନ୍ତି ବି ଏଠି ଆସି ବି ପାରନ୍ତିନି। ଏମିତି ଆଉ। ଆଉ ତମ ଖିଆ ପିଆ?
ଖିଆପିଆ ସରିନି। ରୋଷେଇ ଚିକେନ ଚାଲିଥିଲା ରୋଷେଇ ହଉଥିଲା ଏବେ ସିରିଲାଣି ଚିକେନ ରୋଷେଇ ଜଷ୍ଟ। ଏବେ ଖାଇବୁ ଖାଇନୁ ଲେଟ୍ରେ ଆମର ଖାଇବା ଲେଟ୍ ରେ ସାଢେ ଦଶଟା ଏଗାରଟା ଭିତରେ ଆମେ ଖାଉ।
କୋଉଦିନ ଜଲ୍ଦି ଖାଇଦଉଚୁ ସେମିତି କିଛି ଠିକ୍ ନାହିଁ।
କିଏ ରୋଷେଇ କିଏ କରୁଚନ୍ତି?
ରୋଷେଇ ସାନ ଭଉଣୀ କରେ ନହେଲେ ଆମର ମାମା କରନ୍ତି।
ଓହୋ।
ଆପଣ କଣ ଏକୁଟିଆ ରୁହନ୍ତି ନା କେମିତି କଣ? ମାନେ ଫ୍ୟାମିଲି ସହ ରହନ୍ତି ଜଏଣ୍ଟ ହେଇକି ନା ଏକୁଟିଆ ଅଲଗା ରହନ୍ତି।
ମାନେ ଫ୍ୟାମିଲି କିଏ ଖାଲି ତ ମୋ ଶାଶୁ ଆଉ। ଆଉ ମୋ
ସେଇଠି ଗୋଟେଠି ରୁହନ୍ତିି।
ମୁଁ ଆଉ ମୋ ପୁଅ। କଣ କହିଲେ?
ଗୋଟେ ମାନେ ଅଲଗା ରୁହନ୍ତି ନା ଭଡା ଆସିକି ରୁହନ୍ତି ନା ନିଜ ଇଏ ଘରେ?
ଅ ନାଇଁ ନାଇଁ ଘରେ ନାଇଁ ଆମେ ପଢାରେ ଅଛୁ।
ହୁଁ।
ବାହାରେ ଅଛୁ ଆସିକି ଭଡାରେ ଆଉ ହଁ। ହୁଁ ହୁଁ।
ନିଜ ପ୍ରକାର ଜାଗାକୁ
ଆ ନାଇଁ ଘର ବନା ହଉଛି ଆମେ ଅଛୁ ଭଡାରେ ଆଉ।
ହୁଁ।
ମାର୍କେଟରେ ରହିଚୁ ପୁଅ ପଢୁଚି।
ହୁଁ ହଁ। ଗୋଟାକ ଆଉ ପୁଅ ନା ଆଉ କଣ?
ହଁ ହଁ ଗୋଟେ ପୁଅ।
ହୁଁ ଆପଣଙ୍କ ମ୍ୟାରେେଜ କେତେ ବର୍ଷ ହେଲା?
ହଁ ହେଲାଣି ସାତ ବର୍ଷ।
ହୁଁ। ଓହୋ। ଆଉ ଶ୍ୱଶୁର ନାହାନ୍ତି?
ନାଇଁ ଶଶୁର ନାହାନ୍ତି।
ହୁଁ।
ମୋ ଶଶୁର, ଦିଅର, ନଣନ୍ଦ, ଦେଶୁର କେହି ନାହାନ୍ତି ଆଉ।
ତାହେଲେ ତାଙ୍କେ ଭାଇ ଭାଇ କିଛି କେତେ ଭାଇ ତମ ଶଶୁର ହେରିକା?
ହେଇଛନ୍ତି
କଣ କହିଲେ?
ମୁଁ କହିଲି ଆଁ
ହ୍ୟାଲୋ।
ସିଏ ବାହା ହେଇଯାଇଛନ୍ତି ଆଉ ଦିଅର ଦେଢଶୁର କେହି ନାହାନ୍ତି।
ହୁଁ ନାଇଁ ସେଇଟା ମୁଁ ପଚାରୁନି ମୁଁ କହିଲି ଆପଣଙ୍କ ଯୋଉ ଶ୍ୱଶୁର ସେମାନେ କେତେ ଭାଇ?
ହଁ ସେମାନେ ତିନି ଭାଇ।
ହଁ। ତମେ ଯିଏ ଯୁଆଡେ ନା କଣ?
ହଁ ହଁ ସମସ୍ତେ ଅଲଗା ଅଲଗା। ଆଉ ତମ ଆଡ଼େ କଣ ବୁଲାବୁଲି ଜାଗା ସେମିତି କଣ ଅଛି?
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ କୁହନ୍ତୁ?
ହଁ ଶୁବୁନଥିଲା ଯେ?
ହଁ ସୁବିଲା କହନ୍ତୁ ଟିକେ ୟିଏ ହେଲା
କହିଲି ତମ ସେପଟେ କଣ ବୁଲାବୁଲି ଜାଗା ସେମିତି କଣ ଅଛି?
ହଁ ବହୁତ ଭଲ ଜାଗା ଅଛି ଆମର ଯେମିତି ପୁରୀ ଜଗନ୍ନାଥ ମନ୍ଦିର ହେଲା ହଁ ସବୁଠୁ ମାନେ ଦନିକ ସ୍ଥାନ ଆମର ଯେମିତି ଆଉ ତାପରେ କୋଣାର୍କ ସମୁଦ୍ର ହେଲା ତାପରେ ଭୁବନେଶ୍ଵର ଆମର ଭୁବନେଶ୍ଵର ମାନେ ଆମ ଓଡିଶାର କଥା କହୁଚି ଯେମିତି ଆମର ଭୁବନେ ତ ଲିଙ୍ଗରାଜ ମନ୍ଦିର କି ଅଲଗା ଅଁ ଖଣ୍ଡଗିରି ଉଦୟଗିରି ଗୁମ୍ଫା କି ଇ ଅଲଗା କିଛି ନନ୍ଦନକାନନ
ମ ଅ ଘର ପାଖାପାଖି ଆରାଉଣ୍ଡ ପଚାଶ କିଲୋମିଟର ଭି ଭିତରେ କଣ ଅଛି ବୁଲାବୁଲି
ଆମ ଘର ପାଖାପାଖି ଆମ ଘର ପାଖାପାଖି ଯେମିତି ଆମର ଆମର କଞ୍ଚିନ ନୀଳମାଧବ ମନ୍ଦିର ହେଲା ଏପଟେ ସଗରୁ ଲଡ଼ୁ ବାବା ମନ୍ଦିର ହେଲା ଆଉ ନୟାଗଡ଼ରେ ଏମିତି ଫେମସ୍ ଆମର ଅଛି ବୈଷ୍ଣବ ଦେବୀ ମନ୍ଦିର
ହଁ ହଁ।
ମାନେ ପାହାଡ଼ କାଟିକି କରାହେଇଛି ସେଇଠି ପଶାବରେ ବୈଷ୍ଣବି ମାକୁ ରଖା ହେଇଚି ଆକୁ
ଅମୃର୍ତ୍ତି କଣ ମାନେ ସେ କେମିତି କଣ ବାହାରି ଥିଲା ନା କଣ କେମିତି ମୂର୍ତ୍ତି ମାନେ ବନା ହେଇକି ପୂଜା କରାହେଉଚି?
ଅଣା କରାଯାଇଛି ମନ୍ଦିର ଭିତରେ ଗୋଟେ ପାହାଡ଼ ଟାଇପର କରିକି ଡିଜାଇନ୍ କରିକି ସେ ଭିତରେ ପାହାଡ଼ ଭିତରେ ବସା ହେଇଚି ମାଁଙ୍କୁ।
ମୂର୍ତ୍ତି ଆଣିକି ବସେଇଚନ୍ତି ନାଇଁକି?
ହଁ ହଁ ଆମେ ଯେବେ ଯୋଉ ସେରହୁଚୁ ସେଇଠିବି ଏ ପାର୍କ ଅଛି ବଲାଙ୍ଗୀର ପାର୍କ ନାଁ ଫେମସ୍ ନୟାଗଡ଼ର।
ଓହୋ ହଁ ହଁ।
ମାନେ ବର୍ତ୍ତମାନ ଦି ଦି କିଲୋମିଟର୍ ଭଲ ମାନେ ଭିତରେ ବୁଲିିବାକୁ ଅଛି ଜାଗା।
ଗୋଟେ ରାଉଣ୍ଡ ପୁରା ଦି କିଲୋମିଟର୍ ହବ ଆପଣ ଚାଲି ଚାଲି ଚାଲି ଗୋଡ଼ ଥକି ଯିବେ ସେମିତିଆ ମଣିଙ୍ଗ ୱାର୍କ କରିବାକୁ ଭଲ ଅଛି। ଭିତରେ ଲୋକ ମାନ ଗୋଟେ ବୋଟିଂ ର ସୁବିଧାବି ଅଛି।
ହଁ ହଁ।
ଆଉ ଦୋଳି ଛୋଟ ଛୁଆଙ୍କ ଦୋଳି ଆର ବହୁତ୍ ମାନେ ଡିଜାଇନ୍ ଫିଜାଇନ୍ ହେଇଚି ଭିତରେ
ହଁ ହଁ।
କେତେବେଳେ ଆସିଲେବି ବୁଲିକି ଯିବେ କିଛି ଅସୁବିଧା ନାହିଁ ଏଠି।
ହଁ ହୋ ଆଉ କଁ କଣ୍ଟିଲୁ ନୀଳମାଧବଙ୍କ ପାଖରେ ସେମିତି ମାନେ ସବୁଦିନ କଣ ଭିଡ଼ ହୁଏ ନା ସେମିତି କିଛି ନାହିଁ?
ହଁ ନୀଳ ମାନେ ଆମର ଯେମିତି ଆମ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦ୍ଵିତୀୟ ମାନେ ଗୋଟେ ବିଗ୍ ମାନେ
ହଁ ହଁ। ହଁ ପ୍ରଥମେତ ପୂଜା ପାଉଥିଲେ ସେ ନୀଳମାଧବ ରୂପରେ
ହଁ।
ହଁ ତାପରେ ପୁରୀରେ ଜଗନ୍ନାଥଙ୍କ
ସେ କାଠ ମାନେ ସେ ଦାରୁ ବ୍ରହ୍ମ ହେଇକି ଭାସିକି ଆସି ଆସିଲେ
ଦାରୁ ବ୍ରହ୍ମ ହେଇକି ହଁ ହଁ।
ହୁଁ। ତାଙ୍କର କେତେ ଐତିହ୍ୟ ଷ୍ଟୋରି ମାନେ ଅ ମହାପ୍ରଭୁଙ୍କର। ତାଙ୍କ ଲୀଳା ମାନେ କହିଲେ ନସରେ ସେମିତିଆ।
ହଁ ହଁ ହଁ। ନାଇଁ ସେଯୋଉ ବିଶ୍ୱା ବସୁ ଆସିକି ପୂଜା କରୁଥିଲେ ଉ କଣ ନୀଳ ମାଧବଙ୍କୁ ତାଙ୍କର ଯୋଉ ବଂଶରତ ଥିବେ?
ହଁ ତାଙ୍କ ବଂଶର କିଛି ଥିବେ ସେମିତି ମୁଁ ଜାଣିନି କିନ୍ତୁ ଛୋଟବେଳେ ଯାହା ଶୁଣିଚି ସେତିକି ଆମର ସେଇଠୁ ଆମର କଣ୍ଠିଲଠୁ ଆମର ଘଟା ମାନେ ଆମ ଘରଠୁ କଣ୍ଠିଲ ମାତ୍ର ପଚିଶି କିଲୋମିଟର ପାଖାପାଖି ହବ ବେଶୀ ନାହିଁ ପଚିଶି କିଲୋମିଟର ହବ। କୋଡ଼ିଏରୁ ପଚିଶି କିଲୋମିଟର ଭିତରେ ଆଉ।
ହଁ ହଁ ତମେ ତ ପ୍ରାୟ ଟାଇମ୍ ରେ
ପନ୍ଦରରୁ କୋଡିଏ କିଲୋମିଟର ପାଖାପାଖି ହବ। ଆମେ ଏବେ ଅଛୁ ଓ ଟାଉନ୍ ରେ ଅଛୁ ନାଁ ଟାଉନ୍ ରୁ ଆମ ପଚିଶି ମିଟର ହବ। କିନ୍ତୁ ଆମ ଗାଁ ତୁ ଆଉ କିଲୋମିଟର ମାଇନସ ହବ ମାନେ ପନ୍ଦର କିଲୋମିଟର କି କୋଡ଼ିଏ କିଲୋମିଟର ଭିତରେ ହବ ଆଉ।
ହଁ ହଁ ତମେ ତ ଯାଉଥୁବ ତ ପ୍ରାୟ ଟାଇମ୍ ରେ ତାହେଲେ?
ହଁ ପ୍ରାୟ ଟାଇମ୍ ମୁଁ ଯାଇଛି ମହାଦବ ଦର୍ଶନ କରିଛି ମହାପ୍ରଭୁଙ୍କୁ।
ହୋଉ ଡ଼ାମର ବହୁତ ଇଚ୍ଛା।
ଆସନ୍ତୁ କେତେଏଳେ କଥା ମନେ ଦର୍ଶନ କରିବେ ଆଉ।
ହଁ ହଁ ଦେଖିବା ଯିବା ଦେଖିଆ ଅଁ ତୋ।
ପ୍ରାଚୀନ ମାଧ୍ୟମରେ ଆମେ କଥା ହେଇପାରୁଛେ। ଜଣେ ଜଣଙ୍କୁ ଚିହ୍ନୁଛି କୋଉଠୁ କ ଣ କଥା ହଉଚେ କଣ ନାହିଁ।